ବନ୍ଧୁ ଆପଣ କେମତି ଅଛନ୍ତି?
ବନ୍ଧୁ ଆମେ ଭଲ ଅଛୁ କଣ କରିଛନ୍ତି ଆପଣ ଆଜ୍ଞା?
ଆଜ୍ଞା ମୁଁ ତ ଏଇ ଛାତ ଉପରେ ବସିଛି ବହୁତ ସୁନ୍ଦର ପାଗଟି ହେଇଛି କାଉଁଳିଆ ପାଗଟି। ତ ଗାଁରେ ରହିବାର ଏଟା ପ୍ରଥମ ଉପକାରିତା ଯେ ଆପଣଙ୍କୁ ଏମତି ରୋଜ ରୋଜ ଏ ସଦାବେଳେ ଏହିପରି ପାଗକୁ ଅନୁଭବ କରିବା ପାଇଁ ମିଳିବ। ମୌକା ମିଳିବ ତ ମତେ ତ ବହୁତ ସୁନ୍ଦର ଲାଗୁଛି ବସିକି ଆପଣ କୋଉଠି ଅଛନ୍ତି?
ଆଜ୍ଞା ମୁଁ ଆଉ ଆପଣ ତ ଜାଣିଛନ୍ତି ଆମେ ପାହାଡ଼ିଆ ଅଞ୍ଚଳରେ ବସବାସ କରୁ। ଯାହା ଫଳରେ ଆମର ଛୋଟିଆ ଚାଳ ଘର ମାଟି ଘର ପଥ ର ଘର ଆମର ତ ଛାତ ନାହିଁ। ଆଉ କିଛି ସରକାର ର ସାହାଯ୍ୟରେ ମାନେ ସାହାଯ୍ୟ କିଛି କରୁନାହାନ୍ତି। ଆଉ, ଆମର ତ ଏଠି ହାଟ ହଉଛି, ସବୁଦିନ ମାନେ ସବୁଦିନ କଣ? ଯେମତି କିି, ହପ୍ତାହକୁ ଶନିବାରେ ରବ୍ ବାରେ ଆଉ ଶୁକ୍ରବାରେ, ଗୁରୁବାରେ, ହପ୍ତାହକୁ ହପ୍ତାହକୁ ମାନେ ପଡ଼଼ୁଛି ଆଉ। ଥରେ ଶନିବାର ରବାରେ ହେଲେ ଆଉ ଥରେ ହବ, ଗୁରୁବାର ଶୁକ୍ରବାରରେ, ବୁଧବାର, ମଙ୍ଗଳବାର ସୋମବାର ରହିବ ଶନିବାର, ଏଇଭଳି ଆପଣ ଜାଣିପାରୁିଥିବେ।
ଆଜ୍ଞା, ତ ଆପଣ ଏ ଯଉ ଗାଁ ରେ, ଚାଲୁଥିବା ହାଟ ବିଷୟରେ କିଛି ଜାଣିଛନ୍ତି?
ହଁ, ଆଜ୍ଞା, ଆପଣଙ୍କୁ କହିପାରିବି, ହାଟ ବିଷୟରେ କିଛି ଆପଣ-ଣ କସ୍ ଶୁଣିଆକୁ ଚାହୁଁଛନ୍ତି ଯଦି କହିବି।
ଆଜ୍ଞା, ଆପଣ କୁହନ୍ତୁ ମୁଁ ଶୁଣିଆକୁ ରାଜ
ଆଜ୍ଞା, ଆପଣ କିମ୍ବା ଛୋଟ ଜମି କିମ୍ବା, ଆପଣ ବାରିରେ ଆପଣ ବିଭିନ୍ନ ପ୍ରକାର ପନିପରିବା ଲଗେଇ ପାରିବେ। ଯେପରିକି ପୋଟଳ ଲଗେଇ ପାରିବେ। ଏବେ ତ ବର୍ଷା ଦିନ କଥା କହୁଛି, ଆପଣ ବେଶ ହେଲା ବ ବର୍ଷାଳିଆ ଭେଣ୍ଡିଟି ଲଗେଇବେ, ବହୁତ ଭଲରେ ବଢିବ। ଆଉ, କଞ୍ଚା ଲଙ୍କା ଲଗେଇବେ, ଲେମ୍ବୁ ଲଗେଇବେ, ଆଉ ପୋଟଳ ଲଗେଇବେ, କଲର ଲଗେଇବେ। ଏତିକି ଲଗେଇବେ ଆପଣ, ସହର ଯେବା ମାନେ ସହର-ଅ-ଅଞ୍ଚଳରେ ଆମେ ତମେ ତ ବଢୁଛନ୍ତି। ଆପଣ ସବୁ ସହର ଅଞ୍ଚଳରେ କେମିତି ବ୍ୟବସାୟୀ ହେବ, ତ ଆପଣ ତ ଜାଣିଥିବେ। ମୁଁ ଆମ ପାହାଡିଆ ଅଞ୍ଚଳ ବ୍ୟବସାୟ ହେଉଛି ଆ ମାନେ ଆମେ ସେଇଗୁରା ନେଇକି ଅତି ବି ଦଶ ଟଙ୍କା କିମ୍ବା-ଆ ଅ କୋଡିଏ ଟଙ୍କାରେ ଭେଣ୍ଡି କିଲୋ କୋଡିଏ ଟଙ୍କାରେ ବିକୁଛୁ। ଆଉ-ଉ-ପ ଲେମ୍ବୁ ଦଶ ପାଞ୍ଚଟା କୁ ଆ କୋ ଦଶ ଟଙ୍କା ଆଉ କଞ୍ଚା ଲଙ୍କା କିଲେକୁ-ଉ କଞ୍ଚାଲଙ୍କା ଟିକେ ଅଧିକ ମୂଲ୍ୟ ଅଛି। କାହିଁକି ନା, ପାହାଡିଆ ଅଞ୍ଚଳ କଞ୍ଚ ଚାଲଙ୍କା ବଡ ବଡ ହେଇଥାଏ ହାତିକିଆ ଆଉ, ଟିକେ
ଆଜ୍ଞା, ବହୁତ ସୁ ରାଗ ବି ହେଇଥାଏ। କାହିଁ ନା ମସଲା ଜାତୀୟ ଯେହେତୁ ସେଟା ଲଙ୍କାଟି ବହୁତ ସ୍ଵାଦିଷ୍ଟ। ତ ବି ହେଇଥାଏ ଖାଇବାର ପଲେ, ଆଜ୍ଞା ଆପଣ ଯୋଉ କହିଲେ ମୁଁ ବି ସେ ଗାଁ ରୁ ବି ଆସିଛି। ତ ମୁଁ ଏବେ ସଅରେ ରହୁନାହିଁ, ମୁଁ ବି ଗାଁରେ ଅଛି। ମୁଁ ବି ମୋ ବାପ୍ ବାପାଙ୍କ ସହିତ ହାଟକୁ ଯାଇଥିଲି, ଥର ଦିଥର ଆପଣ ଯୋଉ କହିଲେ ତା ହାଟରେ କଞ୍ଚା ଲଙ୍କା ସହିତ ଶୁଖିଲା ଲଙ୍କା ବି ମିଳେ, ସେଇ ଶୁଖିଲା ଲଙ୍କା ଗୁରା ଭଲ ଥାଏ, ଖରାପ ଥାଏ, ଆମେ ତାକୁ ଚିହ୍ନିବା କେମିତି?
ଆଜ୍ଞା, ଶୁଣନ୍ତୁ କହୁଛି, ଆପଣ ଶୁଖିଲାଲଙ୍କା ଦେଖ ଆପଣ କଞ୍ଚା ଲଙ୍କା ନିର୍ଦ୍ଦିଷ୍ଟ ରା ଥିଲ୍ ମାନେ କଞ୍ଚା ଥିଲେ ତ, ପାଣିରେ ପକେଇଲେ ଆପଣ ବୁଡ଼ିଯାଏ।
ଆଜ୍ଞା।
ନିଶ୍ଚୟ! ଆପଣ ଶୁଖିଲା ଲକା କୁ କେମିତି ଚିହ୍ନିବେ? ଆପଣ, ତାହେଲେ ଆପଣ ମାନେ, ଗୋଟେ ପାଣିରେ ପାଣି ନିଅନ୍ତୁ, ହେଲା
ଆଜ୍ଞା, ଶୁଖିଲା ଲଙ୍କାରୁୁ ଭଲ ଲଙ୍କା ଏବଂ ଖରାପ ଲଙ୍କା ସେଇଟା ବାଛିିବା।
ହଁ, ମୁଁ କହୁଛି, ଶୁଣନ୍ତୁ ଆପଣଙ୍କୁ ଗୋଟେ ପାତ୍ରରେ ପାଣି ନିଅନ୍ତୁ, ମାନେ ବଡ ଟିକେ ପାତ୍ର ଯେମିତି ସବୁ ଲଙ୍କା ତାଧେ ରେ ଜେଗାହବ। ସବୁ ଲେଖା ପକେଇକି ଆପଣ କଣ କରିବେ କହିଲେ! ଫାଏ ମାନେ ପ୍ରଥମ ହେଲା ଆପଣ ହୁଁ, ଗୋଟ୍ ରେ ଛଣା ଟାଇପ୍ ର ରଖନ୍ତୁ, ମାନେ ଛଣା ଇଏ ଯୋଉ ଦେଖିନା ଛଣା ହେବ, ଚାଉଳ ଆଉ ପେଜ ଫେଜ ଛଣା ପାଇଁ ସେଇଟା ରଖନ୍ତୁ। ଆଉ, ସେଇ ଯୋଉ ମାନେ କିଛିଟା ପାଣିରେ ପକେଇଲେ ଶୁଖିଲା ଲଙ୍କାର ଯୋଉରା ଖରାପ ହେଇଥାଏ। ସେଗୁରା ପାଣି ମାନେ, ପାଣି ତା ଭିତରୁକୁ ପଶିଯାଏ ଫଶଯିବା ଫଳରେ, ସେ ପାଣି ଭିତରୁ ବୁଡି ଯାଆନ୍ତି। ସେଇ ଯେଉଁମାନେ ତଳେ ରହିବେ ସେଗୁଡ଼ା ହେଲା ଖରାପ ଲଙ୍କା। ଆଉ ଯୋଉଗୁରା ଉପରେ ଭାସୁଥିବେ ସେଗୁଡା ହେଲା ଭଲ ଲଙ୍କା ସେ ଛଣ ସାହାଯ୍ୟରେ ଆପଣ। ଛାଣିକି ଆଣିକି ଆପଣ ଜରିକି ବା ଆପଣ ପା କୋଉଁ। ଡବା ପାତ୍ରରେ ରଖିବେ ଆଜ୍ଞା।
ତ ଆପଣଙ୍କୁ ଲାଗୁନି ଏଇ ଯୋଉ ଠକାମି କରୁଛନ୍ତି ତ ଏଇଟା ଭଲ ଜିନିଷ ଟିକେ। କି ଗ୍ରାହକ ଯେହେତୁ ଗ୍ରାହକ ମାନେ ହଉଛନ୍ତି ଭଗବାନ। ତ ତାଙ୍କୁ ଯଦି ଏମିତି ଆମେ ଖରାପ ଲଙ୍କା ଗୁଡିକି ଦବା। ତ ଯେହେତୁ ହେଲେ ସେ ହାଟର ଚାହିଦା ଏବଂ ସେ ଜିନିଷ ର ଚାହିଦା କମିଯିବନି।
ନା ଆଜ୍ଞା। ଚା ଆପଣ ଯୋଉ କହିଲେ। ଗରାଖ ହେଲା ଭଗବାନଙ୍କ ସହ ସମାନ ଏକଥା ତ ଆମେ ଜାଣିଛୁ। କିନ୍ତୁ କିଛିଟା ଆମ ଗ୍ରାମର ଆମ ଗ୍ରାମରେ ଏମିତି କିଛି ହୁଏ ନା। ଆମ ଗ୍ରାମରେ ତ ସବୁ ମାନେ ଦବା ନବା କିନ୍ତୁ। କିଛିଟା ଖରାପ ବ୍ୟକ୍ତି ଅଛନ୍ତି କି ପରିବେଶକୁ ନଷ୍ଟ କରୁଛନ୍ତି। ଆଉ ନିଜର ମାନେ। ଇଜ୍ଜତ ବି ନଷ୍ଟ କରୁଛନ୍ତି ଯାହାଫଳରେ। ବଜାରରେ ବି ସେ ଚିହ୍ନା ପଡୁଛନ୍ତି ଯେମିତି କିି ଇଏ ଏମିତି କରିଛି ସେ। ସେମିତି କରୁଛି ସେ ଖରାପ ଫଳ ବିକୁଛି।
ଦଉଛନ୍ତି ନୁଚେଇ ଦେଇକି ଯେହେତୁ ଯାହା ବି ହେଲେ ଏଇ ଯୋଉ। ହ କେ ମାନେ ଲୋକମାନଙ୍କୁ। ତାଙ୍କ ଦେହ ବି ଖରାପ ହଉଛି ଏବଂ ତାଙ୍କର ବିଶ୍ଵାସ ହଟି ଯାଉଛି ଏଇ ଗାଉଁଲି ଜିନିଷ ଉପରୁ। ଯାହା ଫଳରେ ସେ ସହରରୁୁ ଜିନିଷ କିଣୁ। ଛନ୍ତି ଯୋଉଥିପାଇଁ ଯୋଉ ଭଲ ଚାଷୀ ଗୁଡା ଅଛନ୍ତି। ତାଙ୍କୁ ଏ ଯୋଉ କଷ୍ଟ ଭୋଗିବାକୁ ପଡୁଛି।
ଆଜ୍ଞା। ଆଜ୍ଞା।
ଆଜ୍ଞା ତ କୁହନ୍ତୁ।
ତାହାଲେ। ତ ଚାଷ ବିଷୟରେ ଶୁଣିଲେ ଆପଣଙ୍କ କଥା ଟିକି ଶୁଣିବାକୁ ଚାହୁଁଛୁ ଆପଣ ଯେଉଁ କା କାମ। ପରିବେଶ ଟା କେଉଁ ଭଳିଆ ବର୍ଷା ଦିନେ ଆମର ତ ଏଠି। ଏ ପାହାଡିଆ ଅଞ୍ଚଳ ଖାଲ ଢିପରେ ପାଣି ଭ ଭରପୁର୍ ବଢି ଯାଇଛି। ଆଉ ଯାହା ଫଳରେ ଆମେ କିଛି ଆଉ ତ କୁଆଡେ। ପଦାକୁ ଯାଉ ଯାଇପାରୁନୁ। ଚଲା ରାସ୍ତା ପଥରେ ଆମର ପାଣି। ପାହାଡ ଖସି ଯାଇଛି ଗଛ ଭାଙ୍ଗି ଯାଇଛି। ଆଗ ଆପଣ ଏକ ମାନେ ସ ମାନେ। ଆପଣ ଗ୍ରାମ ଅଞ୍ଚଳରେ କିଛି ସାହାଯ୍ୟ ପଠାନ୍ତୁ ଯାହା ଫଳରେ ଆମେ। କିଛିଟା ଆଁ ଉଁ ଉପକାରିତା ପାଉ।
ଆଜ୍ଞା ସେଟା ତ ଏଟା ଦେଖନ୍ତୁ। ଏଟା ଆମେ ବି କଣ ବି ପଠେଇ ପାରିବୁ ଆମର ବି ଏହିପରି ଅସୁବିଧା ଅଛି କାହିଁକିନା ଆମର ଏଠି ଯୋଉ। ପୂର୍ବ କାମଟି ହେଇଥିଲା ରାସ୍ତା କାମ‌। ତ ସେଠି କଣ କରିଥିଲେ ଯେ କାମ କରିବାକୁ ଆସିଥିଲେ। ଏ ବଡ ବାବୁ ଗୁରାକ ସେ କଣ କରିଥିଲେ। ସେ ଆମ ଆଗ ରାସ୍ତାଟିକୁ ବହୁତ ଉଞ୍ଚା କରିଦେଇଛନ୍ତି। ଏବଂ ପଛ ପୁରୁଣା ରାସ୍ତାଟି ଏଇଟା ବହୁତ ନିଚା ହେଇଯାଇଥିଲା। ତ ପାଣି ଜାକିକି ରହୁଛି ସଦାବେଳେ ଅସୁବିଧା ହଉଛି ଚାଲିବାକୁ ବୁଲିବାକୁ। ତ ଯିବା ଯାତାୟାତ ପାଇଁ ଅସୁବିଧା ହଉଛି ପ୍ରବଳ। ତ ଏ ବର୍ଷା ଛାଡିକି ଗଲା ପରେ ବି ଦୁଇ ତିନି ଦିନ ଧରି ପାଣି ଲାଗି ରହୁଛି। ତ ଯାହାବି ହେଲେ ଆପଣଙ୍କ ସମସ୍ୟା ବି ଆପଣ ପାହାଡ ପାଖରେ ଥାଇକି ବି ଆମର। ଏଠି ଟିକେ ଦୂରରେ ଥାଇକି ବି ଆମକୁ ବି ସେ ଅସୁବିଧା ଟି ସାମ୍ନା କରିବାକୁ ପଡୁଛି। ତ ଆମକୁ କୋଉଠି ନା କୋଉଠି ମେଇ ଯୋଉ ବଡ ବଡ ଅନୁଷ୍ଠାନ ଆଉ କାର୍ଯ୍ୟାଳୟଙ୍କ ଠାରୁ ଜବାବ ମାଗିବା ଦରକାର ଏବଂ ତାଙ୍କୁ ସହାୟତା ପାଇଁ ନୂତନ ରାସ ତା ପାଇଁ କହିବା ଦରକାର ବିରୋଧ କରିବା ଦରକାର।
ଆଜ୍ଞା। ଆଜ୍ଞା ଆପଣ କଥା ଶୁଭା ହୋଉନୁ।
ଆଜ୍ଞା ତ କୋଉଠି ନା କୋଉଠି ଏଇ ସବୁ ବଡ ବଡ ଅନୁଷ୍ଠାନ ମାନଙ୍କର ଭୁଲ। କାରଣ ସେମାନେ ଏଇ ଆମ ଗରିବ ଲୋକ ମାନଙ୍କୁ ଏ ପାଖାପାଖି ହଇରାଣ କରୁଚନ୍ତି ନିଜର କିଛି ସ୍ଵାର୍ଥ ପାଇଁ ତ ଆପଣଙ୍କୁ କଁ ଲାଗୁଚି।
ଆଜ୍ଞା।
ତ ଆପଣ କୁହତୁ ଆପଣ କଁ ଭାବୁଚନ୍ତି ତାଙ୍କ ବିଷୟରେ?
ଆଜ୍ଞା ତାଙ୍କ ବିଷୟରେ ସେ ଯୋଉ ଲୋକମାନଙ୍କୁ ଗଳା ଟଣ୍ଟିଆ ଦେଇକି ଗ୍ରାମରୁ ବାହାର କରିବା କଥା ଆଉ ଯାହା କୋଳରେ ଆମର ଯେଉଁ ଚଲାପସ୍ତ ମାନେ ପଥ ଯେମିତି କି ଆମ ଗ୍ରାମକୁ ଯୋଉ ବନ୍ଧୁ ମାନ ବନ୍ଧୁବାନ୍ଧ ତମ ଗାନକୁ ଗ୍ରାମକୁ ଯୋଉ ଆସ ତିବେ ଆପଣ ତ କିଛିଟା କଥା କହୁଥିବେ ଯେମିତି ଆପଣ ତ ଗାଁ ଗାଁ କଥା ଏତେ ବଡ ବଡ କୁହନ୍ତି? ଆଉ ଯାହା ଫଳରେ ଆଏ ତ ଆପଣଙ୍କର କିଛିଟା ମୁହରେ ରାଜ ନାହିଁ। ଆପଣ ଯେଉ କଥାବାର୍ତ୍ତା କରୁଚନ୍ତି ଯେମିତି କିିଇ ଆମ ଗ୍ରାମ ଏମିତି କର ଦେଇଚି ସେମିତି କରିଦେଇଚି ଦେଖିଲା ବେଳୁ ତମ ଗ୍ରାମ ପ୍ରତି ଗୋଟେ ଯିବେ ଯିବା ପାଇଁ ଚଲା ପ ଥ ରାସ୍ତାରି ନାହିଁ। ଆ ସେ କୋଉ ମୁହଁରେ ଆପଣ କହୁଚନ୍ତି ଏମବି ଆପଣ ତ କୋଉ ବ୍ୟକ୍ତି ବି କହିଥିବେ ଆପଣଙ୍କୁ ଖରାପ ବହୁତ ଲାଗିଥିବ ମୁଁ ଜାଣିପାରୁଚୁ। ଆଜ୍ଞା।
ଆଜ୍ଞା ତ ଏ ନିୟୁ ଖରାପ ଲାଗେ କାରଣ ନିଜ ଗାଁ ଟି ଯଦି ଖରା ଥିବ ଅନ୍ୟ କେହି ଆସିକି ଯଦି କହିବ ଆପଣ ଗାଁ ଏସା ତେସ ତା ଏମିତି ସେମିତି ତ ଯାହା ବି ହେଲେ ଖରାପ ହିଁ ଲାଗିବ। କାହିଁନା ମତେ ତ ବହୁତ ଚିଡ ଲାଗେ କି ଏଯେ ପରିସ୍ଥିତି ନ ବୁଝି କହିବାଟା କି ଭଲ ନୁହେଁ ସଦାବେଳେ।
ଆଜ୍ଞା।
ହଁ ତ ଅନ୍ୟ କାହାର କୌଣସି ପରିସ୍ଥିତି ହୋଇଥିବ ତ ସିଏ କି ଯଦି କିଛି କରିପାରିନଥିବେ ଯେମିତି ଆମ ଗାଁର କି ଲୋକ ଏ ଲୁକମାନେ ଖରାପ କାମ କଲେ କିନ୍ତୁ ସହିବାକୁ ପଡଯାଏ ଆମ ଗାଁ କୁ। ତ ମତେ କୋଉଠି ନା କୋଉଠି ବହୁତ କୃ ରାଗ ଆସଚି କୃଦ ଆସୁଚି କିନ୍ତୁ କରିବି କଁ ପରିବା ତ ଆମ ପାଖରେ ସେତିକି ସମ୍ବଳ ନାଇଁ କି ଗୋଟେ ନୂତନ ରାସ୍ତା ତିଆରି କରିବାକୁ କି ଅନ୍ୟ କିଛି ବା ପାୟ କରିବାକୁ ତ ଯାହା ବିି ହେଲେ ଆମେ ହିଁ ପୀଡିତ ହଉଛୁ।
ଆଜ୍ଞା ତାହେଲେ ଆପଣ କୁ ଆଜ୍ଞା ଆପଣ ଯଦି ସେଇ ଯେଗାରେ ଥାଆନ୍ତେ ଆପଣ ଗ୍ରାମଟା କେମିତି କଁ କରନ୍ତି ଟିକେ ମାନେ ଆମକୁ ଟିଏ ଆପଣ ମୁଣ୍ଡ କ ଥା ଟିକେ ବୁଝେଇବେ।
ଆଜ୍ଞା ମତେ ତ ଲାଗୁଚି ଆପଣ ପ୍ରଥମେ କିଛି ଏ ଗାଁ ବାସୀ ମାନଙ୍କୁ ଧରେକି ନିଜ ଯୋଉ ପାଖ ଅନୁଷ୍ଠାନ କି ଇଏ ଯୋଉଥିରେ କାମ କରିଥିଲେ ତାଙ୍କ ପାଖକୁ ଯାଆନ୍ତୁ ଏବଂ ତାଙ୍କୁ ତାଙ୍କଠୁ ଜବାବ ମାଗନ୍ତୁ। କି ଏ ଏପରି ଭଳି କାମ ଏ କଁ ପାଇଁ କଲେ ସିଏ।
ଆଜ୍ଞା।
ତ ଆଉ ତାପରେ ତାଙ୍କୁ ନୂଆ କାମ ପାଇଁ ତାଙ୍କଠୁ ଆଣନ୍ତୁ ଅନୁମତି ଆଣନ୍ତୁ ଏବଂ କିଛି ଲୋକ ଲଗାଇ ଆପଣ ନିଜେ ଦେଖିକି ପରଖ କରିକି ଯେହେତୁ କାମ ଭୁଲ ଭାଲ କରନ୍ତି। ତ ନିଜେ ପରଖିକି ସେ ଜିନିଷ ଗୁଡିକ ଠିକ୍‌ କରିବେ।
ଆଜ୍ଞା। ତାହେଲେ ଆପଣ ଇଏ କରନ୍ତୁ।
ଆଜ୍ଞା। ତ ବନ୍ଧୁ ଆପଣଙ୍କ ସହିତ କ ଥାଇକି ମତେ ବହୁତ ଖୁସି ଲାଗିଲା। ତ ମୁଁ ଏବେ ଆସୁଛି।
ଆଜ୍ଞା।